ହ୍ୟାଲୋ ହଁ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କଣ କରୁଚ?
ଏଇଠି ଭାଇ ବସିଥିଲି ଆଉ ଆଉ ତମେ କଣ କରୁଚ?
ମୁଁ ଏଇଠି ଶୋଇଚି ଆଉ।
ଆଉ
ପାଗ ଟିକେ ଖରାପ ଅଛି ତ ଆଜ୍ଞା।
ମୁଁ କହିଲି ବର୍ଷା ହେଇଟି ହେଉଛି?
ଏ ବର୍ଷା ନାହିଁ ଆମ ଆଡେ ଆଉ ନାହିଁ ତମ ଆଡେ ହଉଛି କି?
ହଁ ଆମ ବର୍ଷା ହଉଚ ବିଲରେ ପାଣି ସବୁ ହେଇଗଲାଣି।
ହବଣୀ ଆଉ ବର୍ଷା ଦିଇ ତିନି ଦିନି ହେଲା ଜୋରସୋର ହୋଉଚି ପୁରା ଦବେଇକି ସେଟା ଆଉ
ହୁଁ ଆଉ ଫସଲ ସବୁ ତମ ସେକରେ ହୁଏ ନା।
ହଁ ଫସଲ ହୁଏ ଆମର ଧାନ ପାଇଁ ସବୁ ତଳି ଫଳି ପଡୁଚି। ଯୋଉ ଆଉ ପାଣି ହେଲେ ସେ ପକେଇବେ ଯିବେ ତଳି ପକେଇବା ପାଇଁ ବି ପାଣି ହେଇଗଲାଣି ଅଧିକା ପାଣି ହେଲେ ଆଉ ସରିଲା ଆଉ ଆଉ ଆଉ କିଛି କରିପାରିବେନି ଆଉ
ଆଉ କଣ ସବୁ ଚାଷ ହୁଏ ସେପଟେ।
ଆମର ଆମର ଧାନ ମୁଗ ବିରି ସବୁ ଚାଷ ହୁଏ। ପରିବା ଚାଷ ହୁଏ। ଆମର ନଈ କୂଳ ଜାଗା ତ ନଈ ପଠାରେ ଆମର ଭେଣ୍ଡି କୋବି ଏଁ ବାଇଗଣ ବିନ୍ସି ସବୁ ହୁଏ।
ଆଉ ନଈର ତ ବନ୍ଧ ଫନ୍ଦ ଭାଙ୍ଗିଲେ ପାଣି ଫାଣି ହେଉଥିବ ଅସୁବିଧା ହୋଉ
ହଁ ନଈ ବାଇଆ କିନ୍ତୁ ନଈ ଯଦି ଅଚାନକ ବଢ଼ିଗଲା ତାହାଲେ ସବୁ ନଷ୍ଟ ହୋଇଯାଏ। ଫ ଫସଲ ପଶିଯିବ ପାଣି ହ ସେମିତି ଉପପାରି ଉପପୁର ଦେଇଦଉ ଲୋକ ଯିଏ ଆସ
ହଁ ଆଉ ଲୁଣି
ପୋଇ ହେଇଥେଲେ ହଁ ପାଣି ପସିଯିବେ ହଁ ସେ ଅବ ଅ ଟାଇମରେ ପାଣି ପଶିଯାଇ ପଠାରେ ସେ ଅଧେ ନଷ୍ଟ ହୋଇଯାଏ ଅ ଏଁ ଜି ଜୁଆଡ଼େ ଆସି ନେଇଯାଆନ୍ତି ଆମେ ବି କାଟିକି ଦେଇଦେଉ ଆଉ ଅଧେ ନେଇକିରି ହାଟରେ ବିକି ଦିଅନ୍ତି। ଏମିତି ସବୁ ଫସଲ ଇଏ ହୁଏ ଆଉ।
ଆଉ ଆଡେ ତ ବର୍ଷା ହୋଉନଥିଲା ଏବେ ଏଇ ଅଳ୍ପ ଦିନି ଦି ଦିନି ହେଲା ବର୍ଷା ହୋଉଚି।
ହଁ ଦିଇ ଦିନି ହେଲା ହୋଉଚିବା ବର୍ଷା ସେ ପ୍ରବଳ ବର୍ଷା ଲଘୁଚାପ ବର୍ଷା ଏ ବର୍ଷ କୁଆଡେ ବର୍ଷା କମ ହବାର ଥିଲା ଇଏ ବର୍ଷା ହେଇଗଲା ପରେ ରେ ଆଉ ବର୍ଷା ଆଉ ହବନି ଆଉ ପାଳକ ଚେଞ୍ଜ ହେଇଯିବ କଁ କହିବୁ ବର୍ଷା ତ କଣ ନାହିଁ ଏତେ ବର୍ଷା ଆଉ ଗଲେ।
ଆଉ ଫସଲ ଫସଲ ହବାରେ ଆସୁଧାବ ହବ।
ତମର କଣ ଫସଲ ହୁଏ?
ଆମର ଆଡେ ସେଇ ଧାନ ମୁଗ। ଏରା ସବୁ ହଏ।
ଧାନ ମୁଗୁ ସବୁ ହୁଏ ନୁହଁ।
ହୁଁ ଆମର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ତ ସେଥିପାଇଁ ପାଣି ଲୁଣି ପାଣି ବର୍ଷୀଯାଏ ଆଉ କିଛି ଫସଲ କରିହୁଏନି।
ଏ ସମୁଦ୍ର ଜାଗା ସମୁଦ୍ର ସାଇଟ୍ ରେ ତ ଏଇ ଅସ୍ ସୁବିଧା ଆଉ ଆଉ ଲୁଣି ପାଣି ପଶିଯିବ ଆଉ। ଜୁଆର ଭଟା ଆସିବ କିନ୍ତୁ ଲୁଣ ଚାଷ ହୁଏ ଭଲ।
ହଁ ଲୁଣ ଚାଷ ବି ହୁଏ। ଆଉ ହଁ କୋହୁନ।
ଆଉ କଣ ସବୁ ଖବର?
ଆଉ ସବୁ ଭଲ ଏଇଠି ମାଛ ଫାଛ ଭଲ ମିଳେ ସମୁଦ୍ର କୋଳେଇ ଜିଲ୍ଲା ଯୋଗୁରୁ। ଉଁହୁଁ।
ତମେ ଏଇଥରିକ ମାଛ ଆଣିକରି ଆମକୁ ଟିକେ ଦେବ। ତ ତମେ ଏପଟକୁ ଆଇିଲେ।
ହୁଁ ମାଛ ନବ ହୁଁ ଭଲ ମାଛ ମିଳେ କଙ୍କଡା ମିଳେ।
ହଁ କଙ୍କଡ଼ା ମାଛ ଆଣିକିରବି ଆସୁ କୁ ଆମେ ଆମ ପଇସା ଦବୁ ଆମର ଏପଟେ କଙ୍କଡ଼ା ଟିକେ ଖାଇବାକୁ ଭଲ ପାଆନ୍ତି ଭାରି।
ଆଉ ତଳି ଫଳି ସବୁ ପଡି ସାଇଲାଣି ଧାନ ପାଇଁ?
ଆମର ହଁ ଆମର ଖରୁଡ଼ି ତଳି ପଡ଼ିଥିଲା ଯୋଉ ବର୍ଷା ପୂର୍ବରୁ ଯୋଉ ତଳିଟା ପଡ଼େ।
ହୁଁ।
ଏଇ ବର୍ଷାଟା ଛାଡ଼ିଲେ କାଦୁଅ ହେଇକି ପଡ଼ିବ ତଳି ଆଉ ଯୋଉ ଅଛି।
ହୁଁ ଆଉ ବର୍ଷା ତ ହଉଚ଼ି ଏମିତି ଲାଗି ରହୁଚ଼ି କେତେବେଳେ ବନ୍ଦ ହଉନି।
ବର୍ଷା ଏଇ ସାତ ତାରିଖ୍ ଯାଏ କହୁଥିଲେ। ଆଉ ଦି ଦିନି ହବ ବର୍ଷା ଆଉ।
ହୁଁ
ତାପରେ ଛାଡିଯିବ ଆଉ।
ଆଉ ସବୁ ସେକରେ ବିଅ ଧାନର ନା ସବୁ କଣ ଥିବ?
ଧାନ ଅ। ଆଉ ଧାନ କାଦୁଆ ହବ ପାଣି ହେଇଗଲାଣି କାଦୁଅ କରିବେ ଲୋକ ବି ଜଲଦି ଜଲଦି ରୁଇଁ ଦେବେ। ଜିଏ ସବୁ ତଳି ଆଗରୁ ପକାଇଥିଲେ। ତାଙ୍କ ତଳି ସବୁ ବଡ଼ ହେଇଗଲାଣି ବି ପାଣି ପାଇଲେ ବି ଆଉ ବଢିଯିବ। ପାଣି ହେଇଗଲା ଲୋକ ଏବେ ସବୁ କାଦୁଅ କରି ଆଗୁଆ ଯିଏ ସବୁ ଚାଲାକିଆ ସେ ସବୁ ଆଗୁଆ ରୁଇ ବ ପଛ ଲୋକ ପଛକୁ ରହିବେ ଯିଏ ତଳି ପକେଇ ନାହାନ୍ତି ସେମାନେ ଅ ସେୟା କରିବେ।
ଆଉ ତଳି ତ ପଡ଼ିଲେ ସବୁ ଜିନିଷ ହବନା
ଆଜ୍ଞା।
ଆଉ ହଁ ହାଲୋ।
ହଁ ହଁ।
ମୁଁ କହଲି ଆଉ ଧାନ ଫାନର ବିହନର ସବୁ ନାଁ ଥିବ?
ବିହନ। ଆ ହଁ ପା ବିହନ ନାଁ ମୁଁ ଏତେ ଜାଣିିନି ସେ ବାପା ଜାଣିଛନ୍ତି। ତଥାପି। ଆଁ ବିହନ ଆମର ରୁହେ ଆମର ବାଳିଆ ହେଲେ ଧାନ ବାଡ଼ିଆ ଟାଇମ୍ ରେ ବିହନ ଅଲଗା ରଖାହୁଏ।
ହୁଁ ଆମରିବି ଏପଟରେ ବି ରଖା ଯାଏ ଅଲଗା।
ବିହନ ନହେଲେ ମିଶିଯିବ ବୋଲି ସେ ତାକୁ ଆଗ ବାଡ଼େଇ ରଖିକି ତାପରେ କରନ୍ତି ବିହ ବିହନ ଯୋଉଟା। ତା ଧିଅରେ କିଛି ମିଶିବନି।
ନା ଅଲଗା ଧାନ କିଛି ମିଶିବନି।
ବ୍ଲକରେ ବି ବିହନ ସବୁ ମିଳୁଚ଼ି ଏ ପଇସା ଦେଇକି ଆଣି ଇଏ ହାଇବ୍ରିଡ଼ି ସେମାନେ ଲୋକ ଏବେ ସବୁ ଆଣିକିରି ବି କରୁଛନ୍ତି। ହଁ।
ଏଣୁ କରି ଆଉ ଦାନ। ଧାନ ତମର ବିହନ ବା ମାନେ ବାଡା ସାରିଲା ପରେ ଆମର ଏପରେ ଶୁକା ଶୁଖା ଦିଏ ଶୁଖା ହୁଏ ତାପରେ ଅଖାରେ ବସି ରହେ।
ହଁ।
ତାପରେ ଧାନ ସଇଲା ପରେ ଖରା ଆସିଲେ ମୁଗ ହଏ ମୁଗ।
ହଁ ସେପଟେ ମୁଗ ହୁଏ ତମର ସେପଟେ ଆମର ଏପଟେ ବି ମୁଗ ହୁଏ ବିରି କରନ୍ତି ମୁଗ ସାଥିରେ କୋଳଥ। ଅ ସେସବୁ ହୁଏ।
ହୁଁ।
ପେଲା।
ଆମର ଏକରେ ସମୁଦ୍ର କୁ ଗଲେ ହୋଇଥାଏ ଚୁଙ୍ଗୁଡି ଚାଷ ମାଛ ଚାଷ ଏ ଅଧିକା।
କଣ କହିଲ?
ମୁଁ କହିଲି ଏକରେ ଆମର ବହୁତ ମାଛ ଚାଷ ଚୁଙ୍ଗୁଡି ଚାଷ।
ହଁ ତମର ସମୁଦ୍ର ସାଇଡ୍ ରେ ରହୁଛି ମାଛ ବଡ ବଡ ଚୁଙ୍ଗୁଡି। ହୋଉଥିବ ଭଲ ସମୁଦ୍ର ମାଛ। ଏପଟକୁ ଟିକେ ଆଣିକି ଆସିବ ଦିନେ ଫିଷ୍ଟ୍ କରିବା ଆଉ। ତମେ ସେପଟୁ ମାଛ ଦବ ହଁ। ଭୋଜି ଆମର ଏପଟେ ଗୋଟେ କରିବା ଆଁ ତମେ ସେପଟୁ ଖାଲି ମାଛ କଙ୍କଡ଼ା ଆଣିବ। ନା ଯେତିକ ଆମିଷ ଆଇଟମ ହଁ ଆମିଷର ଯେତିକି ସବୁ ସେପଟୁ ଆଣିବ। ବାକି ଆମେ ଏପଟେ ସବୁ ଇଏ କରିବୁ ଆଉ। ମାନେ ଯେତିକି ଆଉ ବାକି ରହିଲା ଯାହା ଆମେ ସବୁ ଯୋଗାଡ଼ କରିବୁ ଆଉ ଗୋଟେ ଭଲ ଜାଗା ଦେଖିକି ଆମର ହଁ ଗୋଟେ ଭୋଜି କରିବା ଆଉ ତମେ ତମର ଯିଏ ଥିବେ ସାଙ୍ଗସାଥି। ଆଉ ମୁଁ ଦେଖିବି ଆମର ଯିଏ ସାଙ୍ଗସାଥି ଥିବେ ଏଁ ପରେ ଆର ମାସ ଆଡ଼କୁ ଦେଖିକି ଏକ ଭୋଜିକଲେ ଭଲ ହବ।
ହୁଁ ଆର ବର୍ଷ ତ ସମୁଦ୍ର ପାଣି ପଶି ଯାଇକି ଧାନ ସବୁ ନଷ୍ଟ ହେଇଗଲା। ବହୁତ୍ ଲୋକ ଅସୁବିଧା ସମ୍ମୁଖୀନ ହେଲେ।
ଧାନ ଅଁ ସେପଟେ ନଷ୍ଟ ହୋଇଯାଉଥିବ ସମୁଦ୍ରକୂଳ ବା ଏଇଆ ଅସୁବିଧା। ଥବ ଥବ ମାଡି ଆସିବ ଯଦି ସରିଲା ସବୁ।
ଲୁଣି ପାଣି ପଶି ଯାଉଚି ଆଉ।
ଦିଘଡ଼ି ଅଁ ସରିଲା ଆଉ କିଛି ହବନି ଆଉ। ଲୁଣି ପାଣି ଏବେ ଗୋଟେ ତାର ଏଇ ଗୋଟେ ଖରାପ ତାର। ଲୋକ ଯାହା ଯେମିତି କଷ୍ଟମଷ୍ଟେ କରୁଥିବେ ଏକରେ ତ ଅ ଆଉ ପାଳକୁ ଦଉନି ଆଉ ସେପଟେ ଧାନ ଇଏ ହେଲାବେଳକୁ ସବୁ ନଷ୍ଟ ନଷ୍ଟ ହେଇ ଆଡୁଗଲା ସବୁ ଉଯୁଡ଼ିବ କଣ? ଲୋକ କଷ୍ଟ କରି ପଡିଥିବ ବିହନ। ଖୋଜି ଆଣିଥିବ କେତେ ପରିଶ୍ରମ କରିଥିବ? ଆଉ ଧାନ ସବୁ ନଷ୍ଟ ହେଇଗଲେ ଆଉ ମନ କଷ୍ଟ ହବ ନା ନାହିଁ?
ହୁଁ ବହୁତ ପରିଶ୍ରମ କରି ଲଗେଇଛି ଚାଷ କରିଥିବ ପଇସା ପତ୍ର ଖର୍ଚ୍ଚ କରି ଧାନ ନଷ୍ଟ ହେଇଗଲେ
ଭାରି ଅସୁବିଧା।
ହୁଁ। ଆଉ ତମ ସେକଡେ କଣ ଭଲ ଖାଦ୍ୟ ଏଇରା?
ଆମର ଏପଟେ ଆଉ ଖାଦ୍ୟ ଆମର ଯାହା ପରିବା ଚାଷ ହୁଏ। ଆଉ ବିଶେଷ କିଛି ହୁଏ ନାହିଁ। ଏ ଯାହା ଧାନ ମୁଗ, ବିିରି ଯାହା ହୁଏ ସେଇଆାକୁ ଆଉ ତମ ଆଡୁ ପରିବା ଆମ ଆଡୁ ଯାଉଛି ତମ ଆଡୁ ଆଉ ଆମେ ସେ ଜିନିଷ ଆମ ଆଡ଼କୁ ଆଉଚି ଆଉ କଣ?
ହୁଁ ହୁଁ।
ବଦଳ ବଦଳ ହଉଛି ଆଉ କଣ ଆଉ?
ହଉ କେତେବେଳେ ଆଇଲେ ଆମ ଆଡ଼କୁ ଆମେ ତମକୁ ଖୁଆଇଦେବୁ ଆମ ଜିନିଷ ଯାହା ହଉଛି ଆଉ
ଓ ହଁ ଆମେ ଯିବୁ ଆଉ।
ମନାଉ
ହଁ ଆମେ ବସରେ ତ ଯିବୁ ବୁଲି ଆସିବା।
ହଁ। ମିଠା ଖୁଆଇଦୋବୁ ଆମେ। ଭଲ ଭଲ ମିଠା ଖାଇବେ ରାବିଡ଼ି ରସମଲେଇ ଆଉ ଆ ପାଳିଆ
ହୁଁ।
ଏସବୁ ସ୍ପେଶାଲ ମିଠା ଏପଟେ।
ହଁ ହଁ ଗଲେ ଫିକ୍ସ କରିବା କଥା ଫିକ୍ସ କରିବା ଆଉ।
ସିଆଡ଼ୁ ଆମିଷ ନେଇକି ଆସିବେ ଇଆଡ଼ୁ ମିଠା ଖାଇବେ ଆଉ ମିଠା ସହିତ ଗୋଟେ ଭୋଜି ଯେ ବି ମିଠା ଗୁଡ଼ାଏ ଆଇଟମ୍ ଆର୍ଡ଼ କରାହବ।
ହଉ ଭାଇ ଆମ ଏ ରହୁଛି ଆଉ। ଆପରେ କଥା ହବା ଆଉ।
ହଁ ହଁ।
ହଁ।